ଏଇଠି ବସିଛି ତମେ କଣ କରୁଛ?
ଏଇ ସନ୍ଧ୍ୟା ଦେଇକି ଏବେ ଆସିଲି ଆଉ
ଆଜ୍ଞା।
ହୁଁ ଏ ଟିକେ ଡେରି ହେଇଗଲା ଆଳତି କରୁକରୁକା।
ଆଜ୍ଞା।
ହୁଁ ଧୂପ ଝୁଣା ଆମର ଆଣ୍ଠୁଆ ରଖିଛ ସନ୍ଧ୍ୟା ବେଳକୁ ଭୋଗ ଦିଆ ହଉଛି। ଆଁ ଉଁ ହୁଁ, ଆଉ ଚା ପିଇଲଣି।
ହଁ ଏବେ ଚା ପିଉଥିଲି। କଲି ଚା କରିକି ସମସ୍ତଙ୍କୁ ଚା କରିକି ଦେଲି ଘରେ ବାପା ମା ସମସ୍ତଙ୍କୁ କରିକି ଦେଇକି, ମୁଁ ଟିକେ ପିଇକି ଇ ତାପରେ ତମ ସହିତ କଥା ହଉଛି ଆଜ୍ଞା।
ହୁଁ ଉଁ ଆଉ କଣ ଆଜି ରୋଷେଇବାସ ହେଇଥିଲା ମଧ୍ୟାହ୍ନରେ?
ମଧ୍ୟାହ୍ନରେ ହେଇଥିଲା ଭାତ, ମାଛ ତରକାରୀ ଆଉ ଭଜା ହେଇଥିଲା, ଖଟା
ହୁଁ। ଓହୋ ଆଉ ସମସ୍ତେ ଆମର ଆଜି ହେଇଥିଲା କଣ କହିଲ? ଆଜିି ଆମ ମାମୁଁ ମାଛ ଆଣିଥିଲେ ଭାତ, ମା ଛ ଭଜା ହେଇଥିଲା। ମଦରଙ୍ଗା ଶାଗ ରାଇତା ହେଇଥିଲା ଆଉ ଆମର ଉଁ ପୋ ପୋଟଳ ଆଳୁ ଭଜା ହେଇଥିଲା, ଆଳୁ ବି ପୋଡା ହେଇଥିଲା। ଆଳୁ ପୋଡା ଗରମ ଗରମ ଦଳିିକି ଖାଇଲେ ଭଲ ଲାଗେନି। ସଜ ପଖାଳ ହୁଁ। କେବେ ଖାଇଛ ନା ଖାଇନା?
ହଁ ଖାଇଛି ବହୁତ ଥର। ସୋରିଷ ତେଲ ପକେଇ ଦଳିକି ଖାଇଲେ ବହୁତ ଭଲ ଲାଗେ।
ହୁଁ।
ଆଜି ଆକାଶଟା କେଡେ ସୁନ୍ଦର ଲାଗୁଛି ଦେଖିଲଣି। ବହୁତ ସୁନ୍ଦର ଲାଗେ କେତକ ହବ ବାଦଲ ଚାଲୁଛି।
ହଁ।
ବର୍ଷା ହେଇଥିଲା ନା ଏଇନେ ଟିକେ ବର୍ଷା ହେଇଯାଇଛି ପୁଣି ବର୍ଷା ଆଇଲାଣି। ପୁରା ବାଦଲ କେତେ ଜୋର ଦୌଡୁଛି ମାନେ ତ ତରତର ହେଇକି ଦୌଡୁଛି ଖାଲି। ହୁଁ ପୁରା ବ୍ଲୁ ଧଳା ହେଇଯାଇଛି ପୁରା ଆକାଶ ପୁରା ଦିନ କିିଆ ହୁଏନା
ଆଜ୍ଞା। ଆଉ ସଂନ୍ଧ୍ୟା ହେ ରାତିକି କଣ କରିବେ ଖାଇବା ପାଇଁ?
ରାତିକି ସେମିତି କିଛି ହେଇନି ଏବେ। ସେଇ ରୁଟି ତ ନିହାତି ହବ ସବୁବେଳେ ରୁଟି ହଉଛି ରୁଟି ହିଁ ହବ। ଆଉ ଅଛି ଅଳପ ପିଠଉ ଅଛି। ପିଆଜ ପକେଇକି ଭାବୁଛି ପିଠା ଗୋଟେ କରି ଖାଇବି।
ଆଜ୍ଞା।
ଏ ଆକାଶର ଧଳା ଇଏରେ ଏ ଅପରାଜିତା ଫୁଲ ବ୍ଲୁ କଲର ପୁରା ଆକାଶ ଧଳା କି ସୁନ୍ଦର ଦିଶୁଛି।
ହଁ ଅପରାଜିତା ଫୁଲ ତ ବହୁତ ଭଲ ଦେଖାଯାଏ ବି।
ଉଁ ନା ନା ଏଟା ଯୋଉ ଆକାଶ ପୁରା ମେଘ ମେଘ ଉଠେଇଛି ନା ସେ ଧଳା ଧଳା କୁ ଇଏ ବ୍ଲୁ ତା ଦିହିକୁ ଧଳା ହେଇ ପୁରା ଲାଇଟ ହେଇଗଲା ବେଳକୁ ବଢିଆ ଲାଗୁଛି। କି ସୁନ୍ଦର ଲାଗୁଛି। ଏବେ ସୁଲସୁଲ ପବନ ଦଉଛି କି ସୁନ୍ଦର ଲାଗୁଛି। ଏତେ ବୁଷ୍ଟ ତ ହେଇକିନା ବି କଣ କହିଲ ଗରମ ପୁରା ପ୍ରବଳ ଗରମ ବି ହଉ
ହୁଁ ଗରମ ବହୁତ ହଉଚି। ଖରା ହଉନି ସିନା ଗୁଳ ଗୁଳଗୁଳି ଟା ଗୁଳଗୁଳି ଟା ବହୁତ ହଉଛି।
ଆଉ ଏଇ ବୃଷ୍ଟିପାତ ଦ ଉପରୁ କରେଣ୍ଟ କାଟି ଦଉଛି ନା ଗଣ୍ଟା ଘୁଣ୍ଟା କାଟି ଦଉଛି
ହଁ
ଆଉ କାଟିଦେଲା ବେଳକୁ ବିଜୁଳି
ଲାଇନ୍ ତ କାଲି କାଲି ରାତିରେ ବି କାଟି ଦେଇେଇଥିଲେ ଲାଇନ୍
ହଁ ବହୁତ ଥର କାଟି ଦେଇଛି ମୋ ପୁଅ ଖାଲି କହୁଛି ଆଉ ମାମା ଆଉ ଫା କଣ ଫ୍ୟାାନ ଟିକେ ନବା ମୁଁ କହିଲି କହ ନା ଯାଇକି ନିଦରୁ ଉଠିବି ଚୁଣି ନେଇଯାଉ ଛିଣୀଙ୍କ କୁହୁଛି ମାମା ବଇ ବିଞ୍ଚି ବିଞ୍ଚି
ହୁଁ ହୁଁ ଛୋଟ ଛୁଆ ଗରମ ହଉଛି ତାକୁ ଆଉ
ବିଞ୍ଚୁଛି ବାଧ୍ୟ ଆଣି ମୋ ହାତଟା ଭଲ ନାହିଁ। ସେଣେ କହୁଛି ବିି ସେଣ କହୁଛି ମୋ ଗୋଡ ବିନ୍ଧୁଛି ଟିକେ ମାମା ମୋଡିଦେ କଣ କରିବା ଏଇନା ମଉଡି ଦଉଛି ପୁଣି ବିଞ୍ଚୁଚି
ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି
କଣ କରୁଛନ୍ତି ବାପା ଚାହା ପିଉଛନ୍ତି ବୋଉ ଚାହା ପିଉଛନ୍ତି ସାନ ପୁଅ ଶୋଇଛି ବଡ ପୁଅ ପ୍ରାର୍ଥନା କରୁଥିଲା
ଉ ହୁଁ
ହଁ
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ହଁ ଦେହ ଭଲ ହଉଛି ଆଜି କାହିଁ ଟିକେ ଥଣ୍ଡାଳିଆ ଜାଣା ପଡୁଛି କାଁକି ସକାଳେ ପୁରା ଭିଜି ଯାଇଥିଲି ବ ରେ ମୁଣ୍ଡ ଫୁଣ୍ଡ ଓଧା ହେଇଥିଲା ଆଉ ଓଧା ହେଇକି ବାସି କ ମୁ କରିଦେଇଥିଲି ସେଥିପାଇଁ ଟିକେ ଥଣ୍ଡାଳିଆ ଜଣା ପଡୁଛି। ହଁ କରିବା ଆଉ ହୁଁ ଏବେ ଅଷାଢ ମାଂସ ଆସ ବା ସବୁ ପର୍ବପର୍ବାଣି ଆଯିବ ଗଣେଶ ପୂଜା ସରସ୍ଵତୀ ପୂଜା ତାପରେ ହେଇଯିବ ଆଉ ଇଏ ଭାଲୁକୁଣି ଉସା ତାପରେ ଆ ତାପରେ ଆମର
ହଁ
ଦୁର୍ଗା ପୂଜା ଦୁର୍ଗା ପୂଜା ରେ ସମସ୍ତେ ସ
ଶୁଣିଥିଲି ଆପଣଙ୍କ ସିଆଡ଼େ ଦୁର୍ଗା ପୂଜା ବହୁତ ଭଲ ଆକାରରେ ବଡ଼ ଆକାରରେ ହୁଏ ବୋଲି
ହୁଁ ଆମର ଖଣ୍ଡା ପୂଜା ହୁଏ ବହୁତ ବଡ ଆକାରରେ ହୁଏ ଆମ ବାପ ଘ ଗାଁରେ ସବୁ ମେଢ ହୁଏ ଆମେ ଯାଉ
ହୁଁ ଆମ ଏଇଠି ବି ତ ବହୁତ ବଡ ବଡ ମ ମେଢା ମେଢ ହୁଏ।
ହ ମେଢା ହୁଏ। ହଁ ହଁ ମେଢ ମେଢ ହଏ।
ହଁ
ଆମର ବହୁତ ବାହାଘ ସେ ବହୁତ ଜାଗା ହୁଏ ଆମେ ଯାଉ ସେଠି ରାବଣ ପୋଡି ହୁଏ। ପୁତନା ପୁତନା ବୋଧ ହୁଏ ଏଇଟା ସବୁ ମାନେ ହୁଏ ବ ଜଣାରେ ଆମେ ଯାଉ ହୁଁ ହୁଁ ଆଉ
ଆଉ ଆପଣଙ୍କ ଗାଁରେ ସବୁ କଣ ପୂଜା ପର୍ବାଣୀ ହୁଏ
ହ ଆମ ଗାଁ ରେ ସବୁପ୍ରକାର ହୁଏ ସରସ୍ଵତୀ ପୂଜା ହୁଏ ଗଣେଶ ପୂଜା ହୁଏ ଜାଗର ହୁଏ ମାହା ଯୋଉ
ହୁଁ ବାଲକୁଣୀ ଓଷା ହୁଏ। କାର୍ତ୍ତିକ ବଡ଼ ଓଷା ହୁଏ ପଣ୍ଡୁ ଓଷା ହୁଏ। ଆଉ ଆମର ଉଁ କୁଆଁର ଓଷା ହୁଏ ଆଉ ହୁଁ ନାଗନାଗୁଣି ଓଷା ହେଟାକଣ କୁହନ୍ତି ଆମର ନାଗ ଚତୁର୍ଥୀ ହୁଏ।
ନାଗ ଚତୁର୍ଥୀ।
ହଁ ଆଉ ବାଟ ଓଷା ହୁଏ ବାଟ ଓଷା ହୁଏ। ବାର ଓଷାରେ ଉଁ ହୁଁ। ମୋର ଗୋଟେ ସାଙ୍ଗଟେ ଥିଲା ତାର ପୁଅ ଝିଅ କିଛି ହଉନଥିଲା ବାଟ ଓଷାରେ ମାନସିକ କରିଥିଲା। ଆଉ ସେତାର ଝିଅଟି ହେଲା ସେଓଷା କଲା।
ଆଜ୍ଞା ଆଉ?
ନାଇଁ ଆଉ ତମର କଣ ସନ୍ଧ୍ୟାବେଳେ କରିବ ଖାଇବାକୁ?
ଉଁ ରୁଟିତ ହବ ଏଇ କ୍ଷୀରବି ଅଛି ଆମର ଆଉ। ଏଇ ଭଜା ନହେଲେ ତରକାରୀ କଣ କରିବେ ଆଉ କିନ୍ତୁ ରୁଟିଟା ନିହାତି
ଏତକର ବର୍ଷା ପବନ ଆଇଲାଣିଯେ ମାନେ ନଡ଼ିଆ ଗଛ ଏନଡ଼ିଆ ଗଛକୁ ସେନଡ଼ିଆ ଗଛ ସେନଡ଼ିଆ ସେନଡ଼ିଆ ଗଛ ବାଡ଼େଇ ହଉଚି ଏତେର ନଈ ନଈକି ପୁରା ପବନ ଦଉଚି କୁହନି ଆଉ। ଯେତିକି ସୁନ୍ଦର ଲାଗୁଚି ସେତିକି ଡର ମାଡ଼ୁଚିବି ଯୋଉ ଘଡ଼ଘଡ଼ି ବିଜୁଳି ମାରୁଚିନା କାଲିରା ତିଯାଙ୍କ ଘଡ଼ଘଡ଼ି ବିଜୁଳି ବୃଷ୍ଟିପାତ ଯାହାକି ହଉ ହୋଉଚି ହଁ କରେଣ୍ଟ କାଟି ଦେଉଚି ଏଣେ ଅନ୍ଧାର ସବୁ ମାନେ ପ୍ରୋବ୍ଲେମ୍। ଏଣେ ବେଙ୍ଗ ଏଇ ବେଙ୍ଗତ ବୋବୋଉଚନ୍ତି। କେଁ କଟର ହଉଚନ୍ତି ଅଁ ଜଣେ ଜଣେ ବେଙ୍ଗଅଁ।
ବର୍ଷା ହେଇକି ପୁରା ପା
ଏ ବେଙ୍ଗ ଝରଝରିଆ ପୋକ ହଁ ଏ ମିତିପା ଦିନେ ମୁଁ ଏମତି ଜଷ୍ଟ ଉଠି ଆସୁଚି ଘରକୁ ମୋଆଗେ ବାସନ ମାଜିିକିନା ମା ଆଗେ ଆଗେ ଗୋଟେ ସାପଟେ ମୁଁ କହିଲି କିସାପ ବୋଲି କାଣ୍ଡୁନଳି ବୋଲି ମୁଁ ଭାଇଙ୍କି ଡାକୁଚି ଭାଇ ଆସ ଟିକେ ଦେଖ ଦେଖିଲା ବେଳକୁ ଚିତି ସାପ ଆଉ ସମାଳିମିନି କଣ କଲା ଭାଇ ଦେଖିଲା ସାପ ଗାତରେ ପସେନି ଆଉ ମୋ ପୁଅ ଖା ଟେ ଘର ଭିତରେ ମୋଦ୍ୱାର ମୁହଁରେ ଠିଆ ହେଇଚି ମୋ ସ୍ଵାମୀବି ଠିଆ ହେଇଚନ୍ତି କଣ କରିବି ବାଧ୍ୟ ହେଇକି ବାସନ ଥୋଇକି ବାଡ଼େଇଦେଲି ବାଡେ଼ଇବା କଥା ନୁହଁ କିନ୍ତୁ ବାଡ଼େଇଦେଲି। ଆଉ ସେଣେ ମାଡ଼େଇଥାଏ ଏଣେ ମଦେହ ଶୀତଇଉଠୁଥାଏ ଆମ ବାପା କିନ୍ତୁ ଡରନ୍ତି ସାପକୁ ବାପା ତାଙ୍କର ଦୂରରେ ଠିଆ ହେଇଥାନ୍ତି ଆଉ କଣ କରିବୁ ବାଧ୍ୟ ହେଇକି ବାଡ଼େଇଲି।
ଆଜ୍ଞା ଆଉ କଣ କରିବେ ଆଉ?
ନାଇଁ କଣ କରିବି ପୁଅ ଉଠିବ ପୁଅ ଉଠିଲେ ତାକୁ ଟିକେ ହଁ ଚୁଡା ଗୁଣ୍ଡ କ୍ଷୀର ଖୁଏଇଦେବି ପୁଅକୁ ଖୁଏଇ ଦେଇକି ଟିକେ ସନ୍ଧ୍ୟାରେ ପଢେଇବି ପଢ଼େଇଲା ପରେ ପୁଣି କ୍ଷୀର ରୁଟି ଖୋଆଇଦେବି ଶୋଇଲା ବେଳକୁ ହର୍ଲିକ୍ସ ଖୁଆଇଦେବି ତାର ଥଣ୍ଡା ଜ୍ଜ୍ୱର ଯେହେତୁ ତାକୁ ମେଡ଼ିସିନ୍ ଟିକେ ଦେବି ହୁଁ। ଆଉ ଏବେ ଟିକେ ବଢ଼ିଆ ଲାଗୁଚି ପବନ ଦଉଚି ମୁଁ ଛାତ ଉପରେ ଟିକେ ଏକ୍ସରସାଇଜ କରୁଚି ଆ ଏପଟ ସେପଟ ହଉଚି ଏଣେ ଫୋନରେ କଥା ହଉଚି ହୁଁ।
ହୁଁ ଆମରତ ବହୁତ୍ ପବନ ଦେଉଚି କାହିଁକି ନାଁ ଆମର ବିଲ ମଝିରେ ଆମ ଘରଟି। ସେଥିପାଇଁ ଆମର ବହୁତ୍ ପବନ ଯ ବହୁତ୍ ଜୋରେ ପବନ ଦଉଚି।
ହଁ ହଁ ହଁଁ।
ବହୁତ୍ ଭଲ ଲାଗେବି ଏ
ଆ ଆଉ ହୁଁ ହୁଁ ହୁଁ ଏବର୍ଷ ରଜରେପା ହୁଁ ହୁଁ ହୁଁ। ଯ ରଜରେ ମାମୁଁ ଘରକୁ ଆସିଥିଲ?
ଆଜ୍ଞ ହଁ ମାମ ଘରୁ ଯାଇଥିଲି ବୁଲି ବୁଲିକି ଆସିଥିଲି, ହଁ ମତେ ତ ପାନ ବହୁତ ଭଲ ଲାଗେ ପୋଡପିଠା ମତେ ବହୁତ ଭଲ ଲାଗେ। ରଜରେ ବୁଲିବା ପାଇଁ ଦୋଳି ଖେଳିବା ପାଇଁ ମତେ ବହୁତ ଭଲ ଲାଗେ।
ଏ ଦୋଳି ଖେଳିଥବନ କି ମଜା ମୁଁ ଯେତେବେଳେ ଛୋଟ ଆମର ଖଞ୍ଜା ଘର ଥିଲା ଆମର ସେପଟ ଗୋଟେ ମୋ ବଡବାପା ଝିଅ ଦୋଳି ଲଗେଇଥିବ, ସେପଟ ହଁ ଆମେ ଗୋଟେ ବଡ ଖଞ୍ଜା ଏପଟ ସାଇଡ ସେପଟ ସାଇଡ ମଝିରେ ଦୁଆର ଥିଲା। ହେଲେ ଆମ ବଡା ବାହର ସେ ପଟେ ଦୋ ସେଡେ ଆମେ କଣ ଆମେ ଇଏ କରୁ କିଏ ଦେଖିବା ସେଚର ଦୋଳି ଖେଳି ପା ମୁଁ ଟେ ଦୋଳିରେ ବହୁତ ଖେଳିବାକୁ ବହୁତ ଭଲ ପାଏ ମୁ ମୁଁ ମାନେ ମୋ ସାନ ବୋଉ ଥାଏ, କହିବ ଏ ଘର ଦୁଆର ମୋର ଭାଙ୍ଗି ଯେମିତି ଦୋଳି ଖୋଳୁଛି ମତେ ଦୋଳି ଖେଳକୁ ବହୁତ ଭର ଲାଗେ। ଆଉ କଣ କରିବା ବାହାଘର ପରେ ମାନେ ନିଜ ନିଜ ଜନ୍ମ ମାଟି ଛାଡିକି ଆସିକି ଅଲଗା ଆଉ କୌଣସି ବାପ ଘର ସୁଖ ଶାଶଘର ଆମେ ପାଇପାରିବା ନା। ହୁଁ ପାଇପାରିବାନି ନା ସେଠି ଆମେ କଣ ମଜା ମସ୍ କରୁଥିଲୁ ବୁଲୁଥିଲୁ ଖେଳୁଥିଲୁ ମା ଯାହା କରି ନଥିଲା ସେଠି କଣ ଆମେ ନିଜେ କରିବା ପାଞ୍ଚ ଜଣଙ୍କୁ ଖାଇବାକୁ ଦବା ନା। ଆମ ଉପରେ ସମସ୍ତେ ନିର୍ଭର କରୁଛନ୍ତି।
ଆଜ୍ଞା ସେତେବେଳେ ଆମେ ମା ଉପରେ ଘର ପରିବାର ଉପରେ ନିର୍ଭର କରୁ
ଏବେ ବି ଆମେ ଯଦି ଆମ ବାପଘରକୁ ବି ଯାଉଛେ ବାପା ମା ନାଇଁ ନାଇଁ ନିର୍ଭର ନ ଶୁଣ ଆେ ଗଲେ ମାନେଇ ଆମ ଝିଅ ଏଇଟା ଖାଇନଥିବ ସେଇଟା ଖାଇ ନଥିବ ଏଇଟା କରିଦବା ଆସ। ପୂଜା କରିଦବା ସବୁ ମା ମାନେ କିଣିକି ଆମେ ଯେତେ କରି ଧରି ଖାଉଥାଉ। କିନ୍ତୁ କିନ୍ତୁ ମୁଁ ଗଲେ ମାନେ ମୋର ଗୋଟେ ଇଏ ଅଛି ଗରମ ଗରମ ରାନ୍ଧିବ ମତେ କହ ତୁଇଠ ଚୁଲି କତିରେ ବସ୍। ଆଉ ଗରମ ଗରମ ଖାଇଉଛି ତ ଭଲ ପା ଆଉ ଗରମ ଗରମ ଖାଇାଉ ବୋଉଣୀ କରୁଥିବ ମତେ ମତେ ମତେ ଚୁଲି ବସିଥିବ ମୋତେ କାଢି ଦଉଥିବ କୋଉ ମାଛ ଭଜା ଖାଏ। ଛୁଇଁ ଛୁଇଁ ତରକାରୀ ଭଲ ପାଇ ବୋଲି ଗରମ ଗରମ ମତେ ମୋ ଭୋଗ ମୁଁ ରାନ୍ଧିବି ଚୁଖା ଯୋଉଥର ଯା ଶାଗ ଭଜା। ଛଁ ତ କାରେ ଏଇ ସବୁ ଜିନିଷ ଟା ମତେ ଯିଏ ଖାଇବାକୁ କାଁ ଯ ଏବେ ଆ ଛୋଟବେଳେ ଆଇଁଷ ଖାଉଥିଲି ଏବେ ଆଇଁଷ ଛାଡି ଦେଇଛି ନା ଆମର ସ ସେ ମାଛ ସେଠି ହୁଏ ନଈ କେ ଭାଇ ମୋର ଜାଲ ପକେଇ ମାଛ ଧରନ୍ତି ନଈ। ହୁଁ ହଁ ଯେ ଆଉ ଛୋଟବେଳେ ଖାଇବାକୁ ବହୁତ ଭଲ କ ଏବେ ଖାଉନି ଆଉ ଆଉ ଯଦି ଛୋଟବେଳେ ଦେଲେ ଆଣିଥିବେ ଏ ଭଜା ହଉ ତିବ କହିବ ବିଲେ ମାଛ ଖାଇାଉ ହେଲା ଚିକେନ କଷା ହବ କୁକୁଡ଼ା କହେ କୁକୁଡ଼ା ମାଂସ କଷା ହବ କହ ଆଇ ଖାଇବୁ। ଛେଳି ମାଂସ କ କଷା ହବା ଖାଇ ଆଉ ହ ଯୋଉଥର ଯାଅ ଆଇଁଷ ଖାଉନି ମୁଁ ବୋ ବହୁତ ମନ ଦୁଃଖ କରୁଛି କହୁଛି କାଇଁ ଖାଉନୁ ରାଗରେ ଛାଡିଯାଉ କି ମୁଁ କହିଲି ନା ନା ମୋର ମାଂସିକ ଅଛି ମୁଁ ଛାଡିଛି ଖାଉନି।
ଅଛି ଆପଣ କଣ କରନ୍ତୁ ପରେ କେବେ କଲ୍ କରିବେ କଥା ହେବା।
ହଁ ହଁ ହଁ ହଁ।
ଆଜ୍ଞା ଠିକ୍ ଅଛି ରଖୁଛି ଧନ୍ୟବାଦ।